ହାଲୋ ଗୁଡମର୍ଣ୍ଣିଂଙ୍ଗ ଙ୍କ କରୁଚୁ?
ଏଇଟି ବସଚି ଆଉ କଣ କରିବି।
ଆଚ୍ଛା ଆଉ ଉଠିଲୁ କେତେବେଳେ?
ମୁଁ ଉଠିଲି ଆଟ୍ ଟାରେ।
ଯା ହଉ ତୋର ପୁରା ରଜ ସୁଖ ଯୋଉ କୁହନ୍ତିନି ସେମତି ଆଉ।
ସବୁଦିନି ପ୍ରାୟତ ସାଢେ଼ ସାତଟା ଆଠଟା ବେଳେ ସବୁଦିନ ଉଠୁଛି ଆଉ ଏବେ କଲେଜ ଫଲେଜ ବନ୍ଦ ଅଛି ତ।
ଓହ ଭଲ ଆଉ।
ସେଥିପାଇଁ ଟିକେ ଲେଟ୍
ଆମର ଆଜି ସବୁ ଜଲଦି ଉଠି ଯାଇଚୁ। କାରଣ କରେଣ୍ଟ ନାହିଁ କାଲଠାରୁ ତ ସ ଖାଳୁ ଗରମ ହେଲା ତ ଜଲଦି ଉଠିଯାଇଛୁ ଆଉ।
ହୁଁ ହେଟି ଜଉ କାଲି ଯୋଉ ବର୍ଷା ହେଇଥିଲା ସେଇଥିପାଇଁ ବୋଧେ ଲାଇନ୍ ନାହିଁ ତମର।
ହଁ ଆମର ସେଥିପାଇଁ ଲାଇନ ନାହିଁ କାଲି ରାତିରୁ ଦେଇନାହାନ୍ତି ଲାଇନ। ଏ ପର୍ଯ୍ୟନ୍ତ ବି ଦେଇନାହାନ୍ତି କ ଏଇଠି କୋଉଠି ତାର ଫାର ଛିଣ୍ଡି ଯାଇଛି ତାପରେ ସଜାଡିଲେ ଦିଆଯିବ ଆଉ।
ଓ।
ଆଉ ଉଠିକି ବ୍ରଶ କଲଣି ନା ସ ଖାଲି ଉଠିକି ବସଚୁ।
ଆରେ ନା ନା ଉଠିକି ଦାନ୍ତ ଘ ଆସିଲି ତାପରେ ହଉଛି ଆସିଲି ଝିଅ ସହିତ ଟିକେ ଖେଳିଲି। ତାପରେ ଆସିକି ଟିକେ ଖାଇଲି ବରା ଇଟଲିି ତରକାରୀ ଟିକେ ଖାଇଲି। ଖାଇସାରିକି ଏବେ ଖଜିର କୋଳି ଖାଉଚି ଆଉ।
ଆଚ୍ଛା ବଢିଆ ଆଉ। ଆଉ କ
ମୁଁ ବି ସେଇ ଉଠିଲି ଉଠିକି ବ୍ରସ ଫ୍ରସ ଦାନ୍ତ ଫାନ୍ତ ଘସିକିନା ଖାଇକି ଖାଇକି ଏଇ ଏଇ ଚୁଡ଼ାଗୁଣ୍ଡ ଖାଇଚି ଚୁଡାଗୁଣ୍ଡ ଖାଇକି ମୁଁ ବସିଚି ଆଉ।
ପୁରା ସୁସ୍ଥ ଖାଦ୍ୟ ଆଉ।
ହା ହା ହଁ ଚୁଡ଼ାଗୁଣ୍ଡ ଖାଇକି ସବୁବେଳେ ସକାଳୁ ମୋର ଡେଲି ରୁଟିନ ଚୁଡାଗୁଣ୍ଡ।
ଆଉ
ଆଉ ଘରେ ସବୁ ଉଠିକି କଣ କରୁଚନ୍ତି?
ହଁ ଘର ସେ ତ କାମ କରୁଚନ୍ତିି ମୋ ମା ତାର କଣ ଶାଗ କାଟୁଚି କଣ ଭାଜିବ ବୋଲି।
ହୁଁ ହୁଁ।
ବାଡିରେ ଆମର ବାଇଗଣ ଗଛ ଲଗା ହେଇଥିଲା ସେଇଥିରୁ ଗୋଟେ ଗୋଟେ ବାଇଗଣ ହଉଚି ତାକୁ ତୋଳିକି ଆଣୁଚି।
ଆଉ ଭଲ ଆଉ ଗ ମୁ କହିଲି ତୁ ତୋଳୁଚୁ ନା କିଏ?
ନାଁ ମୁଁ ତୋଳେନି ଲୋ ମୁଁ ତ ବାଇଗଣ ତୋଳୁ ତୋଳୁ ସେ ଗଛକୁ ତୋଳିଦେମି।
କାହିଁକି?
ବାଇଗଣଟା ଛିଡଉ ଛିଡ଼ଉ ସେ ଗଛଟା ଉପୁଡିଯିବ।
ଆଉ ଆଉ କଣ କଣ ସବୁ ଗଛ ଲଗେଇଚ?
ବାଇଗଣ ଗଛ ଲଗାହଉଚି ଜନହି ଗଛ ଶାଗ ଗଛ କୋଳି ଗଛ
ଆରେ ବା ବଢିଆ ଆଉ ଆଉ ପାଣି ଫାଣି କିଏ ତମେ ଦିଅ ନାଉ କିଏ ଦିଅନ୍ତିୁ?
ହଁ ପାଣି ଆମ ଘରେ ଦିଅନ୍ତି ଏଇ ମ ପାଇପ୍ ଲଗେଇକି ଦିଅନ୍ତି ନହେଲେ ଆମ ଯୋଉ ନଳକୂପ ଅଛି ବାଧିଅରୁ ଆଣିକି ଦିଅନ୍ତି।
ଓହୋ ଭଲ ଆଉ। ଭଲ ଗାର୍ଡେନ ରେ ଏମିତି ବୁ ଗଛ ଲଗେଇଥିବ ଦେଖିବାକୁ ପୁରା ବଢିଆ ଲାଗେ ନା ପାଣି ଦେବାକୁ ବି ଭଲ ଲାଗେ ଯେ। ଆମର ଅଛି ଯେ କିନ୍ତୁ ଏତେ କିଛି ନାହିଁ ଖାଲି କଣ ବାଇଗଣ ଗଛ ଲଗା ହେଇଥିଲା ଆଉ ମଝିରେ ଇଏ ଲଗାହେଇ ଥିଲା। ସେଇଟା କଣ ତ ଶାଗ ଯୋଉଟା ଉୁଁ କଣ ଖଡା ନା ଗୋଟେ କୁହନ୍ତି ମୁଁ ଜାଣିନି ସେଇ ଶାଗ ଟା ଲଗା ହେଇଥିଲା।
ହୁଁ।
ଉଁ ହୁଁ।
ଭଲ ଲାଗେ ସାଗ ଖାଇବା ପାଇଁ ନା?
ହୁଁ ମତେ ବଢିଆ ଲାଗେ ମୋତେ ଶାଗ ମୋର ଭଲ ସେଇଟା ମୋର ଫେବରାଇଟ। ତୋର?
ସେମତି ଆଉ ମାନେ ଖାଏ ଏତେ ବି ଭଲ ଲାଗେନି ଆଉ।
ଉଁ ହୁଁ। ଆଉ ଆଜି କଣ ରୋଷେଇ ହବ?
ହିଁ ଦ ଆଜି କି ବାରେ ଆଜି ସୋମବାର ଆଜି ତ ସାବୁ ଫାବୁ ରୋଷେଇ ହବ ଆଉ। ରୋଷେଇ
ଆମର ବି ରୋଷେଇ ହବ ଆଉ ଟିକେ ପରେ
ତାପରେ କଣ ହବ ଆଉ
ଆଉ ସମସ୍ତଙ୍କ ଦେହପେହ ଭଲ ଅଛି ନା?
ଆଉ ତୋର କଣ ରୁଟିନ୍ ତାପରେ? ରୋଷେଇ ପରେ କଣ ଅଛି ଆଜି ଆଜି ଦିନ ମାନ ତୋର କଣ କରିବାର ଅଛି ମୋତେ କହ।
ଏଇତ ଖାଇସାରିଲିଣିି କିନ୍ତୁ ଗାଧୋଇନି।
ଯା ହୋଉ।
ଖାଇ ଖାଉଚି ଖାଇସାରିକି ତାପରେ ଗାଧେଇମି। ଗାଧେଇକି ଆସିକି ତାପରେ ପୂଜା ଠାକୁରଙ୍କୁ ଟିକେ ପୂଜା କରିିବି ପୂଜା କରିସାରିଲା ପରେ ତାପରେ ଥଣ୍ଡା ଧରିବ ନା ଟିକେ କଣ ବିସ୍କୁଟ କି କଣ ଖାଇଦେବି। ଖାଇଦେଇକି ତାପରେ ଟିକେ ଫୋନ ଦେଇକି ଫୋନ ଦେଖିଲା ପରେ ରଜ ପରେ ଯେହେତୁ କଲେଜ ଖୋଲିବ ତାପରେ ଟିକେ ପରୀକ୍ଷା ବି ଆମର ଅଛି। ସେକେଣ୍ଡ ସେମିଷ୍ଟର।
ଆଚ୍ଛା। ଭଲ ଆଉ ପଢାପଢି ଟିକେ ମନ ଦିଅ ଆଉ।
ହୁଁ।
ତାପରେ ପଢି ସାରିକି ଖରା ବେଳେ ପୁଣି ଖାଇ ପିଇକି
ତାପରେ କେତେଟାରେ ଉଠିଛି ଶୋଇକି ଖୁଣି ଚାରଟା ବେଳେ?
ପାଞ୍ଚଟା ତାପରେ କଣ?
ତାପରେ ଉଠିକି ପୁଣି ଫୋନ ଦେଖି ଫୋନ ଦେଖି ପୁଣି ସନ୍ଧ୍ଯା ବେଳେ ଟିକେ ବୁଲିବୁ ଖେଳିବୁ ଇଏ କରିବୁ ଇଆଡ଼େ ସିଆେଡ ଟିକେ ଝିଅ ମାନଙ୍କ ସହିତ ଆସଛି ତାପରେ
ଛୋଟ ପିଲାଙ୍କ ସାଙ୍ଗରେ ଖେଳିଲେ କିନ୍ତୁ ଭଲ ଲାଗେ ଯେ ପୁରୁଣା ସ୍ମୃତି ସବୁ ମନେ ପଡିଯାଏ।
ହୁଁ
ନା କଣ?
ହୁଁ।
ଆଉ
ତୁ ଆଜି କଣ କରିବୁ ବୋଲି ଭାବିଛୁ?
ମୁଁ ବା ଏବେ ହେଇ ଖାଇବି ତାପରେ ଆମର ଆଜି ହବ ଅଛି ଭାତ ଡାଲି ହବ ଆଜି ସାଧା ଉପର ସବୁ ହବ ଟିକେ ମାଙ୍କ ସାଙ୍ଗରେ ସାହାଯ୍ୟ କରିଦେବି କାମରେ। ତାପରେ ଆମର ଆଜି ବଢି ପକେଇବାର ଅଛି ତ ମା ଦେବ ଫେଣଉ ଛନ୍ତି ଆଉ ଟିକେ ପରେ ମୁଁ ପକେଇବି ଯାଇକି ତାଙ୍କ ସାଙ୍ଗରେ। ବଢ଼ୀ ପକେଇବା ତତେ ଜଣା ଅଛି? ହଁ ଶିଖିଛି କେବଳ ପକେଇବା ଶିଖିଛି ଆଉ କିଛି ନାହିଁ। ସେମିତି ଗୋଳେଇ ଦିଅନ୍ତି ତ ମୁଁ ପକେଇ ଦିଏ ଖାଲି ଆଉ ତାଙ୍କ ପାଇଁ ତ ଟିକେ ହେଲ୍ପ କରିଦିଏ ଆଉ।
ହୁଁ ହୁଁ।
ଖରା ଆସିନଥିଲା ବୋଲି କାଲି ବର୍ଷା ପାଇଁ ଏପର୍ଯ୍ୟନ୍ତ ପକେଇ ନଥିଲୁ ଏବେ ଖରା ଆସିଲାଣି ପକେଇବୁ ଆଉ।
ହୁଁ ହୁଁ।
ତାପରେ ବଢି ପକେଇବା ସରିଲେ ହୁଁ ତାପରେ ସରିଲା ପରେ ହଁ ରୋଷେଇ ହବ ରୋଷେଇ ମାମା କରନ୍ତି ମୁଁ ଟିକେ ସେ ଟିକେ ସାହାଯ୍ୟ କରିଦିଏ ତାଙ୍କ ସାଙ୍ଗରେ ଆଉ ତାପରେ ଖାଇବୁ। ତାପରେ ବାପା ଆସିଲେ ବାହାରୁ ଖାଇବୁ ପିଇବୁ ଖାଇ ପିଇକି ଶୋଇବୁ ଟିକେ। ଚାରିଟାରେ ଉଠିକି କି ନିଜ କାମ ପୁଣି ଘର ଖରିକି ବା ତାପରେ ଖା ଘର ଖରିକି ସରିଲା ପରେ ତ ମାନେ ଘର ଲୋକ ଯଦି କିଏ ଚାହା ଫା ପିଅନ୍ତି ଟିକେ କରିଦିଏ ତାଙ୍କ ମାନଙ୍କ ପାଇଁ
ଚା ଦେଇକି ତାପରେ ନିଜ କାମ ଆଉ।
ହଁ ତାପରେ ନିଜେ କାମ ତାପରେ ଟିକେ ପଢିବା ବସିକି ସାତଟାରୁ। ଆଠଟା ନଅଟା ନଅଟା କମ ମାକ୍ସିମମ ନଅଟା। ତାପରେ ନଅଟାରେ ଉଠିକି ପୁଣି ମାମାଙ୍କ ସାଙ୍ଗରେ ଟିକେ ରୁଟି କରିଦିଏ ଘରେ ତ ତରକାରୀ ସିଏ କରିଦିଅନ୍ତି ମୁଁ ଘରେ ରୁଟି ଟିକେ କରିଦିଏ। ତାପରେ ଖାଇଦବୁ ସବୁ ନଅଟା ହେଲେ ସାଢ଼େ ନଅଟା ଦଶଟା ବେଳକୁ ଖାଇଦେଇକି ଶୋଇପଡୁ ଆଉ।
ହୁଁ ହୁ
ଆଜିର ଦିନ ମାନ ରୁଟିନ ଏଇଆ ଆଉ।
ହୁଁ।
ଆଉ। ଆଉ ସବୁ ଭଲ ନା ସମସ୍ତେ?
ହଁ ସବୁ ଭଲ।
ମଉଷା ମାଉସୀ ଭଲ ଅଛନ୍ତି ନା?
ହୁଁ।
ହଉ ଆଉ।
ହଁ
ଆଉ ତତେ ବଢି ପକେଇବା ଆସିଛି କି ଆସିନି?
ନାଆବେ ମତେ ଆସେନି।
ଆଉ ଶିଖିବୁ ନା ଆଉ
କଣ କରିବି ହେରା କୋଉ କାମରେ ଆସିବନି।
ହି-ହି ଶିଖିଯା କାଳେ କେତେବେଳେ ଦରକାର ପଡିଯିବ ସେମିତି
ଏଇଟା ତ ଠିକ କଥା କେତେବେଳେ କୋଉଟା ଦରକାର ପଡୁଛି କଣ ଜଣା ଅଛି।
ହଁ ହଁ
ଆଉ କଲେଜ କେବେ ଖୋଲିବ?
କଲେଜ ତ ରଜ ପରେ ଖୋଲିବ ବଧେ ଆମର ଛୁଟି ଦିଆହେଇଛି ଏବେ ଛୁଟି ଦିଆ ହେଲା ମ ଆଗରୁ ନ ଥିଲା ସେମିତି ଛୁଟି ଏବେ ଦିଆ ହେଇଛି ରଜ ପାଇଁ କିଛି ଦିନ ଛୁଟି ଦିଆହେଇଛି। ଷୋହଳ ସତରରେ ବୋଧେ ଖୋଲିବ ଖୋଲିଲା ପରେ ଯି
ଆମର ସେ କୋଡିଏ ଭିତରେ ତ ସବୁ ପ୍ରାୟତ ସ୍କୁଲ ଆଉ କଲେଜ କୋଡିଏ ଭିତରେ ଖୋଲିଯିବ ଆଉ।
ହଁଁ ହ ସବୁଠୁ ସ୍କୁଲ ଫୁଲ୍ ବି ସେଇୟା ଖୋଲିଯିବ ଏବେ ସବୁ ଛୁଆ ବୁଲାବୁଲି କେତେ କରୁଛନ୍ତି କିନ୍ତୁ ସ୍କୁଲ ଖୋଲିଲେ ସରିଲା ତାଙ୍କର ଭାରି ମନ ଦୁଃଖ ହେଇଯିବ। ହଁ ଆମର ତ ବଡ ହେଇକି ମନ ଦୁଃଖ ହେଇଯାଉଛି ପୁଣି କିଏ ଯିବ କଲେଜ୍ କୁ। ଘରେ ବସିବାର ଗୋଟେ ଅଭ୍ୟାସ ହେଇଗଲାଣି ନା ଆଠ ଦିନ ବସିଗଲେ ଆଉ ଇଚ୍ଛା ହବନି କୁଆଡ଼େ ଯିବାକୁ। ଅଉଛି ସେ ତ ଛୁଆ ସିଏ ତ ଖେଳିବାରେ ପୁରା ମାଷ୍ଟର। ହୁ ଆଉ ସିଏ ତାଙ୍କର ଆଉ ଇଚ୍ଛା ହବନି ଯିବା ପାଇଁ।
ହୁ ହୁଁ?
ଆଉ?
ପାଲସ ପଲସ ଫଲା ଆଲା ଗୋଟେ ଟ୍ରା ପନ୍ ନ ୟ ଗୋଟେ ଚିନ୍ତା ଏଟା ପଢିବ ସେଟା ପଢିବା ଏଟା କର ସେଟା କର ସକାଳୁ ଗୋଟେ ରୁଟିନ ହେଇଯିବ କାମ ସାରି କଲେଜ ଜୀବୁ।
ନାଇ ଅଲଗା ରୁଟିନ୍ ହେଇଯିବ ହଁ? ପଢା ପଢି ତାପରେ ଖାଇବା ପିଇବା ନିଜେ ସକାଳୁ ଉଠିକି ଗାଧେଇକି ସ୍କୁଲ କଲେଜ ରେଡି ହବା ଯିବା ଆସିକି ପୁଣି ଘରେ ଖାଇକି ଶୋଇବା ପଢିବା ତାର ରୁଟିନ୍ ଗୋଟେ ଅଲଗା ହେଇଯିବ ଅଲଗା ଟାଇମ ଟେବଲ୍ ବି ସବୁ ହେଇଯିବ। ନା କଣ?
ସେ ରୁଟିନ୍ ଟା ପୁଣି ଅଭ୍ୟାସ ହେଇଗଲା ପୁଣି ସେଟା ଅଭ୍ୟାସ ହେଇଯିବ ଏଇନା ଏତେ ଦିନ ଏମିତି ଘରେ ବସିବୁ।
ହଁ ସେଇଟା ତାପରେ ଅଭ୍ୟାସ ହେଇଗଲା ପୁରା ଅଭ୍ୟାସ ରେ ପଡିଯିବା ଫୁଣି ସେମିତି ଆଉ କିଛି ଲାଗିବନି। ତ ସେଟା ଗୋଟେ ଡିଉଡି ଟାଇପ ର ହେଇଯିବ। ମାନେ ଯେମିତି ଡେଲି ରୁଟିନି ଆସେ ଗୋଟେ ମିଶିଯିବ ଆଉ।
ହୁଁ?
ଆଉ ଏମିତି ଘରେ ବସିଲାଠୁ ଇଏ ପୁରା ମାନ୍ଦା ମାନ୍ଦା ଲାଗୁଛି ନା କିଛି କରିବାକୁ ବି ଇଚ୍ଛା ହଉନି। ବସି ବସିିକା ଆଉ
ସକାଳେ ଖାଇଥିଲୁ କଣ?
ସଖାଳେ ବା ଉଠିକି ବ୍ରସ୍ କରିକି ସୋଲା ଖାଇଥିଲି ତାପରେ ହଁ ତାପରେ ଚୁଡ଼ା ଗୁଣ୍ଡ ଖାଇଥିଲି ଆଉ।
ଉ -ହୁ
ଓ ଆଉ।
ସବୁ ଯାଉ କଲେଜ ଖୋଲିଗଲେ ଟିକେମାନେ କଲେଜ ଫଲେଜ ଗଲେ
ହଁ ବା କଲେଜ ଖୋଲିଲେ କେତେ ଭଲ। ହଉ ସାଙ୍ଗ ଆଜି କଥା ହେଇକି ବହୁତ ଭଲ ଲାଗିଲା ମୁଁ ରଖୁଛି ତତେ ଫ୍ରି ହେଇକି ଆଉଥରେ କଲ କରିବି ଆଉ।
ହ ହ?
ହଁ ଟା ଟା।